ହଁ।
ହଁ ଭାଇ ନମସ୍କାର।
ନମସ୍କାର ନମସ୍କାର।
ଆଉ ହଁ ଜୟ ଶ୍ରୀରାମ ଭାଇ।
ହଁ ଜୟ ଶ୍ରୀ ରାମ।
ଆଉ ଆପଣ କଣ ଯୋଉ ଯାଇଥିଲେ ଏମତି ଯୋଉ ସିକ୍ୟୁରିଟି କଣ କାମ ହେଲା ଏମିତି?
କେଉଁଠି କହିଲେ?
କୋଇଲି ଟା ବହୁଛି ଆପଣଙ୍କ ପାଖରେ ନା।
ଆଜ୍ଞା ନାଇଁ ଇଏ ଶୁଣନ୍ତୁ ପ୍ରକୃତିର ଇଏ ହଉଛି ନିୟମ ବୁଝିପାରୁଛନ୍ତି ନା ନାଇଁ। ଟାଉ କୋଇଲି ଗାଈ ହେଲା କିି ଆପଣ ସେମିତିକ ଅଟକେଇ ପାରିବେ। ଆପଣ କଣ ତାଙ୍କୁ ଅଟକେଇ ପାରିବେ କି ହେଲା କି ତାଙ୍କୁ କେବେ ଅଟକେଇ ପାରିବେନି। କାଉ କାଉ ତମେସ। ସକାଳୁ ଶୁଣ ସକାଳୁ କାଉଟା ଆମେ ଯୋଉ ତମେ ଗୋଟେ ଜିନିଷ ନ ପ୍ର କରିଥିବ ମାନେ ଲକ୍ଷ ରଖିଥିବ ଆପଣ ଆଉ କହା ଦେଖିବାକୁ ପାଉଛ।
ନାଇଁ ନାଇଁ।
କଣ ପାଇଁ ଦେଖିବାକୁ ପାଉନ କହାକୁ କହିଲା।
କାଉ ହେଲା ସମୟ ସତରେ କାଉ ମାନେ ଯୋଉମାନେ ଜଙ୍ଗଲ ଗଛ ହାଣି ହୁଣି ଦଉଛନ୍ତି ବୁଝିଲେ ନା ସେଥିପାଇଁ କାଉ ଗୁଡା ଆଉ ମାନେ ମରି ଯାଉଛନ୍ତି ତାଙ୍କ ବଂଶ ତ ନିପାତ ହେବକୁ ଲାଗିଲାଣି ବୁଝିଲ ନା।
ହୁଁ ଶୁଣନ୍ତ୍ତ ଯେତେ ଶୁଣତେ ହୁଁ।
ମିଳୁନି।
ନା ନା ଦେ ଶୁଣନ୍ତୁ ଆମ। ଆମର ଯଉ ମୋବାଇଲ ହେଲା ଆମର ଆଗରୁ କଣ ଏଇଭଳିଆ ମୋବାଇଲ ଥିଲା କି ଆମର ଆଗରୁ ସବୁ ଛୋଟ ଅଟୋମୋବାଇଲ ଥିଲା ନା ଆଉ ହେଲା କି।
ଆଜ୍ଞା ଆଜ୍ଞା।
ଆମେ ଏଇ ମୋବାଇଲ ବ୍ୟବହାର କରିକି ଆମେ ବହୁତ କିଛି କାର୍ଯ୍ୟ ମାନେ କାମ ବି କରିପାରୁଛେ। ଏଇ ମୋବାଇଲ ରୁ ମୋବାଇଲ ଦ୍ଵାରା ହେଲା କିି ଆଗେ ଆମେ ଯୋଉ ମୋବାଇଲ ହେଲା ସେ ମୋବାଇଲ ରୁ ଆମେ କିଛି କାମ କରିପାରୁ ନଥିଲେ। ବୁଝିପାରୁଛନ୍ତି ନା ନାଇଁ ବୁଝିପାରୁଛନ୍ତି ନା ନାଇଁ ଆମର ଏବେ ଯୋଉ ମୋବଇଲଟା ହେଲା ଆମର ମୋବାଇଲ ଚାଲୁଛି କେମିତି ଚାଲଛି ମୋବାଇଲ ଟାକୁ ନେଟାର୍କ ଚାଲୁଛି।
ନେଟୱର୍କଯେ ଚାଲ।
ଯଦି ଆପଣଙ୍କର ନେଟୱାର୍କ ନଥିବ ଆପଣଙ୍କର ନା ଆପଣ କଥା ହେଇପାରିବେ। ନା ଆପଣଙ୍କର ନେଟ୍ ଚାଲିପାରିବ ନା ଆପଣଙ୍କର କିଛି ଚାଲିବା ହିଁ ପାରିବନି। ଆପଣ କାମ ହିଁ କରିପାରିବେନି ବୁଝିପାରୁଛନ୍ତି ନା ନାଇଁ।
ଆଜ୍ଞା ଆଜ୍ଞା।
ଆପଣ ଯୋଉ ଆମର ଯୋଉ ନେଟୱର୍କ ଲାଗୁଛି ବୁଝିପାରୁ ତା ଦ୍ଵାରା ଯେ ପକ୍ଷୀ ମାନଙ୍କର ବହୁତ କିଛି କ୍ଷତି ହଉଛି ତାଙ୍କ ମାନେ ଯେତେବେଳେ ଉଡିକି ଯାଉଛନ୍ତି ତାଙ୍କର ଯୋଉ କରେଣ୍ଟ ଟା ଆସୁଛି ମାନେ ପାସ୍ ହଉଚି। ଆମର ଟାୟାର ଯୋଉ ଆମର ଲାଗିଛି ହେଲା କି। ସେଇଥିରେ ବହୁତ ପକ୍ଷୀ ମାନେ ବି ମରି ଯାଉଛନ୍ତି। ଆଉ ଗୋଟେ କଥା ଥା ମୁଁ କହିଆକୁ ଚାହିଁବି ଯେ ଆର ମାନେ କଣ ଗୋଟେ ଉପାୟ ଆମେ ବାହାର କରିବା ଯେ ଯାହା ଏଇ ଉପାୟ ଦ୍ଵାରା ମାନେ ପକ୍ଷୀ ହଉ ସେମାନେ ବଞ୍ଚି ପାରିବେ। ଆପଣ ଯଦି ଜାଣିଛନ୍ତି ଆପଣ ଟିକେ କୁହନ୍ତୁ?
ହୁଁ ହୁଁ।
କହୁନାହାନ୍ତି?
କହୁନାହଁନ୍ତି ମୁଁ ଜାଣିଛି ଶୁଣନ୍ତୁ ଆମେ ଯ ଦିଦି ଆମ ଭଳିଆ ଫୋନ ବ୍ୟବହାର କରୁଛନ୍ତି କି ଇଏ ବ୍ୟବହାର କରୁଛନ୍ତି। ବୁଝିଲେ ନା କଣ କରିବି ଯେହେତୁ ପକ୍ଷୀ ମା ପକ୍ଷୀ ମାନେ ମୃତ୍ୟୁବରଣ କରୁଛନ୍ତି ବା ଲୋପ ପାଇଯାଉଛି ତାଙ୍କ ବଣ
ଆଜ୍ଞା।
ବୁଝିପାରୁଛନ୍ତି କଣ କରିବା ବହୁତ ମାତ୍ରାରେ ଆମେ ଗଛ ଲଗେଇବାକୁ ଚେଷ୍ଟା କରିବା। ବୃକ୍ଷରୋପଣ ଅଧିକ ମାତ୍ରାରେ କରିବା। ବୁଝିଲେନା ଯାହା ଦ୍ୱାରା ଯାହା ଦ୍ଵାରା କଣ ହବ କି ପକ୍ଷୀ ମାନଙ୍କର ବସା ମାନେ ଅଣ୍ଡା ଦେଇ ପାରିବେ ଅଧିକ ମାତ୍ରାରେ ପ ପକ୍ଷୀ ମାନେ ଆସି ରହିପାରିବେ ଯା ଫଳରେ ଆମେ ଗଛ ଦ୍ଵାରା ନିଶ୍ଵାସ ପ୍ରଶ୍ୱାସ ବି ନେଇପାରିବା। ବୁଝିଲେନା ସବୁଜ ଗ୍ରୀନ୍ ଚାରିଆଡେ ପୁରା ସବୁଜମୟ ଦେଖାଯିବ।
ଆପଣ ଯୋଉ କଥା କହୁଛନ୍ତି ଆପଣ ଠିକ୍ କହୁଛନ୍ତି ଗଛ ଲଗେଇବା କଥା ଆମର ପ୍ରକୃତିର ନିୟମ ହଉଛି ଗଛ। ଗଛ ଦ୍ଵାରା ଆମେ ବଞ୍ଚି ପାରିବା ନାହିଁ ବୁଝିପାରୁଛନ୍ତି ନା ନାଇଁ ଯଦି ଗ ଛ ନ ଥିବ ତାହେଲେ ବର୍ଷା ତ ହବନି ନା।
ଆଜ୍ଞା ଆଜ୍ଞା।
ଆପଣ ଦେଖୁଥିବେ ଆଗେ ଆପଣଙ୍କର କେତେ ବର୍ଷା ହଉଥିଲା ଏବେ ଦେଖୁଥିବେ ବର୍ଷା ର୍ଷା ଧୀରେ ଧୀରେ ହଉନି। ଚାଷୀ ମାନେ ବି ହଇରାଣ ହଉଛନ୍ତି, ମରୁଡି ପଡି ଯାଉଛି ବହୁ ଜାଗାରେ। ହେଲା କି? ବହୁ ଜାଗାରେ ମରୁଡି ପଡି ଯାଉଛି ନା, ଚାଷ ବାସ ଗରିବ ଲୋକ ହଇରାଣ ହଉଛନ୍ତି। କଣ ପାଇଁ ହଇରାଣ ହଉଛନ୍ତି? ଏଇଥିପାଇଁ କାରଣ ଆପଣ ଗୋଟେ ଲକ୍ଷ୍ୟ ରଖିଥିବେ ଗୋଟେ ଜିନିଷ ଯୋଉଠି ସବୁ ଗଛ ଅଛି ସେ ଗଛକୁ ସବୁ ହାଣିକି ଘର ବି କରି ପକଉଛନ୍ତି ସବୁ।
ଆଜ୍ଞା ଆଜ୍ଞା। ବଡଗୋଡ, ବଡଗୋଡ କୋ ଆଜ୍ଞା ହଁ ବୁଝିପାରୁଛି ବଡଗୋଡ଼ କ ମାନେ ବି ଜଙ୍ଗଲ ମଙ୍ଗଲ ହାଣି ହୁଣିକି ନଷ୍ଟ କରିକି, କ୍ଷ କ୍ଷୟ କ୍ଷତି କରିକି ଜଙ୍ଗଲରେ ଆପଣ କମ୍ପାନୀ ବି ତିଆରି କରୁ
ହୁଁ ହୁଁ ନାଇଁ ତାହା ଦ୍ଵାରା ଶୁଣନ୍ତୁ ଆ ଦ୍ୱାରା ଆମେ ଏମିତି ଗୋଟେ ମାନେ ଆମେ ଶୁଣନ୍ତୁ ଅ ତମେ ନୁହ କି ମୁଁ ନୁହ ଆମର ଗୋଟେ ଆମ ଗାଁ ହଉ କି ଆପଣଙ୍କର ଗାଁ ହଉ କି ଆମ ଗାଁ ହଉ ଆମେ ଗୋଟେ ଏମିତି ଗୋଟେ ପଦକ୍ଷେପ ନେବା ଯେ ଯେମିତି ଆମର ଏଇ ଯୋଉ ପୃ ପୃଥିବୀ ଟା, ଆମ ଦେଶ ଟା, କି ଆମ ଗାଁ ଟା, କି ଆମ ସହର ଟା
ଆଜ୍ଞା ଆଜ୍ଞା। ହବ।
ସେଇଟା ଶୁଣନ୍ତୁ ଆପଣ ଯଦି କହିବେ କହିବେ ଯଦି ସମେତ ମିଶି କରିବା ସେଇଟା କେବେ ହେଇପାରିବନି। ଆଗେ ଆମେ ଆମ ଆଗେ ଆମେ ଆମ ଶୁଣନ୍ତୁ ଆଗେ ଯଦି ଆପଣ ଶୁଣନ୍ତୁ ଆପଣ ଯଦି କହିବେ ଆ ଧର ଆପଣ ବାଟରେ ଯାଉଛନ୍ତି
ହୁଁ।
ବାଟରେ ଯାଉଛନ୍ତି, ଆପଣଙ୍କ ବାଟରେ ଗୋଟେ ପଥର ଟେ ପଡିଛି। ଆପଣ ବି ଲକ୍ଷ୍ୟ ରଖୁଥିବେ। ବହୁ ଜାଗା ଆପଣ ଯାଉଥିବେ, ଗ୍ୟାଟ ରେ ଯାଉଥିବେ ଗୋଟେ ପଥରଟେ ବାଟ ରେ ପଡିଥିବ କି ଗୋଟେ କାଠଟେ ପଡିଥିବ, ଲୋକ ତାଙ୍କୁ ସାଇଡ କରିଦେଇ ପଳାନ୍ତି ବହୁତ ଲୋକ। ସାଇଡ କରିଦେଇ ପଳାନ୍ତି। ଆପଣଙ୍କୁ ବି ଆ ଆପଣ ବି ଯାଉଛନ୍ତି, ବାଇକ୍ ଚଲଉଛନ୍ତି, ଆପଣ ଗାଡି ଚଲଉଛନ୍ତି, ଆପଣ ଯଦି ଆ ଆପଣଙ୍କରେ ବହୁତ ଲକ୍ଷ ଥବ ହେଲା କି, ବୁଝିପାରୁଛନ୍ ନ ନାଇଁ? ହୁଁ। ତା ମାନେ ସେଇ ଜିନିଷ ଟା ଯଦି ଆମେ ସାଇଡ କରିଦବା, ବୁଝିପାରୁଛ ନା ନାଇଁ?
ଆଜ୍ଞା। ଆମେ
ମୁଁ ଏକାଠି ଯାଉଛି କି? ଆଉ କେତେ ଲୋକ ଯାଉଛନ୍ତି। ହେଲା କି, ଆମେ ଯଦି ସେମିତି ଭାବିବା ଆମେ ଯଦି ସେମିତି ଭାବିବା, ତାହେଲେ ସେଇ ରାସ୍ତାରେ ଆମେ ବି କେତେବେଳେ ଯାଉଥିବା। କେତେବେଳେ ଆମ ଆଗରେ ବି ପଥର ପଡିପାରେ? ଆମେ ବି ପଡିପାରିବା। ବୁଝିପାରୁଛ କି ନା ନାଇଁ?
ଆମେ ଅନ୍ଧାରରେ ଯାଉଛନ୍ତି ବା ରାତିରେ ଯାଉଛନ୍ତି ଆମେ ଝୁଣ୍ଟିକି ବି ପଡିପାରିବା।
ରାତିରେ ସେମିତି ମାନେ ନାଇଁ ଯେ ଆମେ ରାତିରେ ଗଲେ ପଡିବା କି ଦିନରେ ଗଲେ ପଡିବା। ସେମିତି ଶୁଣନ୍ତୁ ଉଁ ଆପଣ ଯୋଉ ଯାଉଛନ୍ତି ବାଟରେ କେତେବେଳେ କଣ ହବ କୋଉ କଥା କଣ କହିହବ?
ଆଜ୍ଞା।
ହେଲା କିି, ଶୁଣନ୍ତୁ ଆପଣ ସ ଆପଣ ଗାଡି ଟା ଚଲଉଛନ୍ତି ଆପଣ ଆପଣଙ୍କ ହିସାବରେ ଗାଡି ଟା ଚଲଉଛନ୍ତି। ଯଦି ଆପଣ କହିବେ କହିବେ ନାଇଁ ମୁଁ ତ ମୋର ଗାଡି ଟା ଚଲଉଛି ଯଦି ଗୋଟେ ପଛରୁ ଗୋଟେ ଗାଡି ଆସି ଆପଣଙ୍କୁ ବାଡେଇ ଦବ ଆପଣଙ୍କର କିଛି ଭୁଲ ନାଇଁ ନା, ଆପଣଙ୍କର କିଛି ଭୁଲ ନୁହେଁ। ପଛରୁ ଆସି ବାଡେଇିଲା। କାରଣ ପୋ କଣ ପାଇଁ ବାଡ଼େଇଲା ସେ ବାଡ଼େଇ ଲା ସିଏ ଯଦି ମଦ ଟିକେ ପିଇ ଦେଇଥିବ କି ଟିକେ ନି ସା ଦରବ୍ୟ ଖାଇ ଦେଇଥିବ।
ଆଜ୍ଞା, ଆଜ୍ଞା ଆଜ୍ଞା । ହୁଁ, ହୁଁ ହୁଁ।
ସେଇ ନିଶା ଦ୍ରବ୍ୟ ଟାକୁ ଆମେ ଗୋଟେ ବନ୍ଦ କରିବା ପାଇଁ ସେଥିରେ ଗୋଟେ ବି ଆମର ଗୋଟେ ପଦକ୍ଷେପ ନେବାକୁ ପଡ଼ିବ।
କୁହ।
ବୁଝିପାରୁଛ ନାଁ ନାଇଁ।
ହୁଁ ହୁଁ।
ଆମକୁ ଶୁଣ ଆମେ ହେଉଛନ୍ତି ଆମେ ଦେଶର ହେଉଛନ୍ତି ଯୁବକ।
ହୁଁ।
ଆମେ ଯଦି ଯଦି ଆମେ ଯଦି ଗୋଟେ ସମସ୍ୟାକୁ ସମାଧାନ ନ କରିବା ତାହେଲେ କରିବ କିଏ? ସମେତେ ଆମେ ଆମେ ଆମକୁ କିଛି ଭାବିବାକୁ ପଡ଼ିବ ଆମେ କିଛି ନୂଆ ଭାବିବାକୁ ପଡ଼ିବା ଆମେ ସିନା କିଛି ଭାବିଲେ। ଆଗକୁ ଆମେ ଯିବା କି ଆମ ଦେଶ ଟା ଆଗକୁ ଯିବ।
ଶୁଣନ୍ତୁ କଥାରେ ଅଛି ଜଣେ କରିସାରେ ଜଣେ କଲେ? ହୁଁ ଦଶ ଜଣ ଲୋକ ଦେଖିକି ଜଣଙ୍କ ଠାରୁ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ନାଇଁ ନାଇଁ ଶୁଣନ୍ତୁ ସେମିତି ମାନେ ନାଇଁ ଯେ ମୁଁ କଲେ କି ଆପଣ କହିବେ ମାନେ ଯଦି ଦଶ ଜଣ ଲୋକ ନ କରୁଛନ୍ତି ତା ଦେହରେ ପାଞ୍ଚ ଜଣ ଲୋକ କହିବେ ତ।
କରିବେ ତ ଶୁଣନ୍ତୁ ଜଣେ କଲେ ମାନେ ମଁ ମନ ରଖିଥାନ୍ତୁ। ଯୋଉଁ ପରିବେଶ ଯେମିତିଆ ପିଲା ରହିବ ଯୋଉଁ ପରିବେଶରେ ସେମିତିଆ ହିଁ ପିଲାଟି ହବ କାହିଁକି ନାଁ ଶୁଣନ୍ତୁ ଆପଣ ଗୋଟେ ଜିନିଷ ଦେଖିଥିବେ ଯୋଉଁ ଏରିଆରେ ଧର ଗୋଟେ ପିଲା ମାଷ୍ଟର ଚାକିରୀ ପାଇଲା ବୁଝିଲେ ନାଁ ସେ ଏରିଆରେ ଆହୁରି ପାଞ୍ଚ ଛଅ ଜଣ ମାଷ୍ଟର ଚାକିରି ପାଇଥିବେ କାହିଁକି ନାଁ? ଶୁଣନ୍ତୁ କମ୍ପିଟିସନ ଟାଇପ କନଫିଟିସନ ଟାଇପର ହେଇଗଲାଣି କାହିଁକି ନାଁ ଜୀବନଟା ଶୁଣନ୍ତୁ। ଦେଖନ୍ତୁ ସିଏ ଉଁମଁ ଆଜି ତମେ ଅଧିକା ମାର୍କ ରଖିଥିଲ ବା ନମ୍ବର ରଖିଥିଲ ପରୀକ୍ଷାରେ ନାଁ। ଶୁଣନ୍ତୁ ସେ ପିଲାଟି କଣ କରିବ ଯେ ମୋ ଅଧିକା ନମ୍ବର ଥିଲା ପରୀକ୍ଷାରେ ଉଁମଁ ସେ ଅଧିକା ପଢିବାକୁ ଚେଷ୍ଟା କରିବ ତା ଚାହିଁ କେମିତି ଭଲ ରଖିବ ସିଏ ସେଇଟାକୁ ଚେଷ୍ଟା କରିବ କାହିଁକି ନାଁ ଉଁ କାହିଁକି ନାଁ ତାକୁ ଲୋକ ସମ୍ବନ୍ଧରେ କହିବି କହିବି ତୋ ଚାଇଁ ସେ ଅଧିକା ମାର୍କେ ରଖିଥିଲା ଇଏ କରିଦେଲା ଏଇଟା ସେଇଭଳିଆ କଥା ବୁଝିଲା ନାଁ। ଜଣେ କରିବ ଆଉ ଦି ଜଣ କହିବେ କାହିଁକି ନାଁ ଶୁଣନ୍ତୁ ଧର ବଳିଆ ଆପଣ କଲେ। ବୁଝିଲେ ନାଁ ଆପଣ ଖରକା ଖରିକି କଲେ ଦେ ଉଁ ବୃକ୍ଷରୋପଣ କଲେ। ହଁ ଶୁଣନ୍ତୁ ବୃକ୍ଷରୋପଣ କଲେ କିମ୍ବା ଖରକା ଖରିକି କଲେ ଲୋକ କଣ କହିବେ। ଗୋଟିଏ ପିଲା କରୁଛି ଏତେ କଷ୍ଟ ଦେଶ ପାଇଁ ଆଉଁ ଆଉ ଦି ଜଣ କଲେ ହୁଅନ୍ତାନି। ସମେତେ ଦେଖିକି ନିଜେ ନିଜେ ଇଏ ହେଇକି ମୁଁ ନିଜ ମନକୁ ବାଧିବ ବୁଝିଲେ ନାଁ।
ତା ଦେହରୁ ଲୋକ ଆପଣଙ୍କୁ ବିରୋଧ କରିବେ ପାଗଳ ବୋଲି କହିବେ। ଏଇଟା ବି ଅଛି ଆଜିକାଲି ଯୋଉଁ ମାନେ ସବୁ କରିଛନ୍ତି। ସେମାନେ ସବୁ ପାଗଳ ଆଗେ ପାଗଳାମି ରୁ କରିଛନ୍ତି ନାଁ ଆଜିକାଲି ଯୋଉଁମାନେ ସକ୍ସେସ ହେଇଛନ୍ତି ସେମାନେ ସବୁ ବହୁତ ସକ୍ସେ ହେଇଛନ୍ତି।
ପାଗଳ ମାନେ ମୁଣ୍ଡରେ ଇଏ ହଁ ବୁଝିଲେ।
ଆପଣ ଶୁଣନ୍ତୁ ଆପଣ ଯା ଶୁଣନ୍ତୁ ଆଜ କାଲି ଆଁ ଆପଣ ଯଦି ଗୋଟେ ଭଲ କାମ କରୁଛନ୍ତି ନାଁ ଆପଣ ଫାଷ୍ଟ ପାଗଳ ହବାକୁ ପଡିବ ଆପଣଙ୍କୁ।
ପାଗଳ ଲୋକ ତ କହିବେ ଆକ୍ଚୁଆଲି ଜଣେ କାମ କରିବେ ମାନେ ଦୁ ପାଞ୍ଚ ଜଣ ଦଶ ଜଣ ଆଙ୍ଗୁଠି ଉଠେଇକି କହିବେ।
ଆପଣ ଶୁଣନ୍ତୁ ଯଦି ଶୁଣନ୍ତୁ ଯଦି ଶୁଣନ୍ତୁ ଯଦି ଆପଣଙ୍କୁ ପାଞ୍ଚ ଜଣ କହୁଛନ୍ତି ଆଙ୍ଗୁଠି ଉଠଉଛନ୍ତି ତା ଦେହରୁ ଆପଣଙ୍କୁ ଗୋ ଟିଏ ଲୋକ ଆପଣଙ୍କୁ ଭଲ କହିବ ନାଁ ନାଇଁ କହିବ ନିଶ୍ଚିତ।
ଆଜ୍ଞା।
କାରଣ ଦୁନିଆ ଟା ବି ଆମର ଏତେ ମାନେ ଖରାପ ହେଇନି ଯେ ଯାହା ହେଲେ ସମେତେ ଆ ଆପଣଙ୍କୁ ଖରାପ କହିବେ ଯଦି ଦଶ ଜଣ ଭିତରକୁ ଯଦି ଦଶ ଜଣ ଆପଣଙ୍କୁ ଧର ଖରାପ କହିଲେ ତାହେଲେ ଆମ ଦେଶ ତ ଆଉ ଉ ମାନେ ଆମ ଦେଶର ରାଭ କଣ ରହିକି ବୁଝିିବ ନା ସମେତ ଖରାପ ଲୋକ ନୁହେଁ ନା।
ବୁଝିଲେ।
ହୁଁ ଭଲ ଲୋକେ ବି ତା ଦେହରେ ଅଛନ୍ତି କିଛି ହେଲା କି ଆଜ୍ଞା। ଭଲ ଲୋକ ତା ସହିତ ଅଛନ୍ତି।
ଭଲ ଲୋକ ଅ ଶୁଣ ଭଲ ଲୋକ ଅଛନ୍ତି ବୋଲି ତ
ଏଇ ତ ଭଲ କାମ ଭଲ କାମ କରୁଛି। ଚାଲ ଆମେ ତାକୁ ଟିକେ ସାହାଯ୍ୟ କରିବା।
କରିବା।
ହେଲାକି ତା ଦେହରୁ କିଛି ଲୋକ କହିବେ ଆରେ ହେଇ ଆଉ ଏ ଲୋକଟା ଏଇ କାମ ଟା କଣ ପାଇଁ କରୁଛି ତାର କିଛି ଗୋଟେ ସ୍ଵାର୍ଥ କିଛି ଆପଣଙ୍କର କିଛି ସ୍ୱାର୍ଥ ସ୍ୱାର୍ଥ ନଥାଉ ଆପଣ ଭଲ କାମ କରନ୍ତୁ ହେଲା କି ଆପଣ ଯଦି ଯଦି ଭଲ କାମ ବି କରିବେ ଆପଣ କହିବେ ଯଦି ଖରାପ କାମ କରିବେ ବି କହିବେ ତାହା ବି ମୁଁ ଆପଣ ରଖିବା କରିବେନି ନା କାମ ଆମର କରି ଚାଲିବା। ଲୋକ କୁହନ୍ତୁ ଲୋକ କହିବା ଠେଇଁ କଣ ଅଛି ଲୋକ ତ ଆପଣ ଯଦି ଗୋଟେ ମାନେ ବାଟରେ ଯାଉଛନ୍ତି ହେଲା
ଲୋକ ଆଜି କ ଶୁଣନ୍ତୁ ଲୋକ ଆଜି କହୁଛନ୍ତି କାଲିକି ଚୁପ୍ ହେଇଯିବେ। ବୁଝିଲେ ନା ଜଣେ ସକ୍ସେସ ହେଇ ପାଇଲେ ମାନେ
ଆଜ୍ଞା ଆଜ୍ଞା ଆଇଡିଆ ଆଇଡିଆ ସେଇଟା ତ ଠିକ କଥା ଆପଣ ଯୋଉ କଥା କହୁଛନ୍ତି ସେଇଟା ବି ଠିକ୍ କଥା ସେଇଟା ବି ଲୋକଙ୍କ ବୁଝିବା ଦରକାର ଅଛି ହେ ଲାଗି ଆପ ଆପଣ ଯଦି କହୁଛନ୍ତି ଆପଣ ଯଦି ଲୋକଙ୍କ ଏମତି କଥା ଶୁଣି କାମ ଅଟକେଇ ଦେବେ ଆପଣ ଆଉ କିଛି କରିପାରିବେ କି।
ନା ନା
ଆଜ୍ଞ ହଉ ଠିକ୍ ଅଛି ଆଞା ମୁ ଟିକେ ରଖ
ହ ହୋ ହଁ ହ ହ। ରଖ